ହାଲୋ। ହାଲୋ।
ହାଲୋ, ଗୁଡ଼୍ ମର୍ନିଂ ମ୍ୟାଡ଼ାମ୍।
ଗୁଡ ମର୍ଣିଂ, ଆ ଆପଣଙ୍କୁ ମୋ କଥା କ୍ଲିୟର୍ ଶୁବୁଚି।
ହଁ ହଁ ଶୁଭୁଚି ଶୁଭୁଚି ତ, ମୁଁ କହିଲି ଆପ୍ ଆପଣଙ୍କ କଥା ମତେ କ୍ଲିୟର ଶୁଭୁଛି, ମୋ କଥା ଆପଣଙ୍କୁ କ୍ଲିୟର ଶୁଭୁଛି ତ?
ହଁ ହଁ କ୍ଲିୟର ଶୁଭୁଛି, କଣ କରୁଥିଲେ ଆପଣ?
କଣ ଆଜି ଶ, ରବିବାରରେ ପ୍ଲାନିଂ କଣ ଅଛି?
ପ୍ଲାନିଂ ତ କିଛି ନାହିଁ--ଅଁ ଘରେ ହିଁ ଅଛି ଆଜି ମୁଁ, ଆକୁଚୁଆଲି ଦିଟା ପିଲାଙ୍କୁ ଟିଉସନ୍ କରେ।
ଆଚ୍ଛା।
ଆଜି ଯେହେତୁ ରବିବାର ଅଛି ଛୁଟି ଅଛି ତ ମୁଁ ଆଜି ଟିକେ ଲେଟରେ ଉଠ ଉଠିଯିବି ଟିକେ ଲେଟରେ ଆଉ ମାନେ ଏଇ ବସ ପି ଜି ଟିକା ଆଉ। ଆପଣଙ୍କର ଆଜି କଣ କଣ କଲେ ସକାଳୁ? ମୁଁ ଟିୟୁସନ କରେ ଛୋଟ ପିଲାଙ୍କୁ ମାନେ ଦିଟା ଆଗରୁ କରୁଥିଲି। ଅ ତୃତୀୟ ଚତୁର୍ଥ ପିଲାଙ୍କୁ ଦିଟା ଏବେ କରୁଛି ଗୋ ଗୋଟେ ପିଲା ପ୍ରଥମ ଶ୍ରେଣୀର। ଆଉ ଗୋଟେ ପିଲା ତାର ଏବେ ଏବେ ପ୍ରଥମ ଶ୍ରେଣୀରେ ଆଡମିସନ ହବ ଦିଟା ପିଲାଙ୍କୁ। କରୁଛି ନାଇଁ ନାଇଁ ଆଗରୁ ମୁଁ କରୁ ଥିଲି ଶିଶୁ ମନ୍ଦିର ପିଲାଙ୍କୁ ଏବେ ଦି ଜଣ ଯାକ ପିଲା ଯୋଉ ଅଛନ୍ତି ସେମାନେ ଓଡିଆ ମିଡିୟମ ଗଭମେଣ୍ଟ ସ୍କୁଲ। ସ୍କୁଲର।
ଆଛା ସେମାନଙ୍କୁ ପଢେଇବାକୁ ଅସୁବିଧା ହଉନି।
ନାଇଁ ନାଇଁ ମାନେ ପଢେଇବାକୁ ତ ଗୋଟେ ପିଲାକୁ ତ ଅସୁବିଧା ହଉଛି ଯେହେତୁ ସିଏ ମାନେ ବୋଉ ମାନେ। କିଛି ଜାଣିନି। ନୂଆ ନୂଆ ପଢୁଛି ଆଉ ଜଣେ ତାର ମାନେ କ୍ଲିୟର ହେଇଯାଇଛି ଯୋଉ ଯୋଉ ଛୋଟ ପିଲାଟେ ଜେ ଜାଣିବା କଥା ଫଣ୍ଡାମେଣ୍ଟାଲ ଅ ଆ ଠୁ ଆରମ୍ଭ କରିକି ଆ ପଣିକିଆ ସବୁ କିଛି କିଛି ଜାଣି ଯାଇଛି ନା ତ ଟିକେ ଅସୁବିଧା ହଉନି ଆଉ।
ଆଚ୍ଛା।
ହଁ ହଁ କିନ୍ତୁ ଦୁଷ୍ଟ ବହୁତ ହଉଛନ୍ତି।
ହୁଁ। କାହିଁକି ନା ମୁଁ ବି ମୋ ସ୍କୁଲରେ ଦେଖୁଛି ନା ପିଲାମାନଙ୍କୁ ପ୍ର ଥମ ପିଲାଙ୍କ କଥା ତ ଛାଡନ୍ତୁ ମାନେ ଏମିତି ବି ପିଲା ଅଛନ୍ତି କି ଚତୁର୍ଥ ପଞ୍ଚମରେ ପାଠ ପାଠ ପଢିଲାଣି ସେମାନଙ୍କୁ ବହି କ୍ଲିୟରଲି ପଢିବା ଆସୁନି।
ହଁ ହଁ ଏମିତି ବହୁତ ପିଲା ମାନେ। ମୁଁ ତ ମାନେ ମୁଁ ଆପଣ ତ ଆପଣଙ୍କ ପିଲାମାନଙ୍କ କଥା କହୁଛନ୍ତି। ମାନେ ମୁଁ ଯେତେବେଳେ ସ୍କୁଲରେ ପଢୁଥିଲି ମାନେ ମୋ କ୍ଲାସର ପିଲାଙ୍କ କଥା ମୁଁ କହୁଛି ଏମିତି ବି ବହୁତ ପିଲା ଥିଲେ।
ହୁଁ।
ମାନେ ସେମାନଙ୍କ ମାନେ ବା ବାପା ମା ମାନେ ଏୟା ଭାବନ୍ତି କି ଗମେଣ୍ଟ୍ ସ୍କୁଲରେ ପଢୁଛି ବୋଲି ଏତେ ଧ୍ୟାନ ଦିଅନ୍ତିନି କି। କଣ ପାଇଁ ମାନେ। ମୁଁ ତ ପିଲାଙ୍କୁ ଦେଖିଛି ଷଷ୍ଠ ସପ୍ତମରେ ପଢିବିଣି ପିଲା ଠିକରେ ଓଡିଆ ବହି। କ୍ଲିୟରରେ ପଢି ପାରୁନଥିବେ ବହୁତ ପିଲାଙ୍କୁ ମୁଁ ଦେଖିଛି।
ହଁ ବହୁତ ପିଲା ଏମିତି ଅଛନ୍ତି ବାପା ମା ମାନେ କଣ ନା ସ୍କୁଲ ପ ପଠେଇ ଦଉଛନ୍ତି କି ଟିଉସନ ପାଇଁକା ପଠେଇ ଦଉଛନ୍ତି ପିଲାଙ୍କୁ। ସେ ଭାବୁଛନ୍ତି ଆମ କାମ ସେତିକିରେ ସରିଗଲା।
ହଁ।
ଘରେ ସେଇଟା ଆଉ ପିଲାଙ୍କୁ ଦେଖୁନାହାନ୍ତି ତ। ପିଲା କଣ ପଢିଲେ ନ ପଢିଲେ ସେ ବିଷୟରେ ଜାଣୁନାହାନ୍ତି କିନ୍ତୁ ପିଲା ଯେତେବେଳେ ପଢି ପାରୁନି। ସେଇଠି କିଏ ଦାଇ କରୁଛନ୍ତି କାହାକୁ ନା ଯିଏ ଟିଉସନ କରୁଥିବେ ଆଇଦର୍ ସ୍କୁ ସ୍କୁଲ ଟିଚର ଏଇମାନଙ୍କୁ ହିଁ ଦାୟୀ ରଖିଛନ୍ତି କି ପିଲା ପାଠ ପଢିଲାନି। ମୋର ତ ଏମିତି କିଛି ପିଲାଙ୍କର ବାପା ମା ଅଛନ୍ତି ତାଙ୍କୁ ବାରମ୍ବାର ଯେତେବେଳେ ବି ମିଟିଂ ଡକାଉ ଯାଏ ସେମାନଙ୍କର। ଅ ପ୍ୟାରେଣ୍ଟସ୍ ଟିଚର ମିଟିଂ ରେ ସେମାନଙ୍କୁ ବାରମ୍ବାର କହିଲି କି ନାଇଁ ଘରେ ଆପଣ ଟିକେ ଦେଖନ୍ତୁ। ନା ମୁଁ କଣ କରିବି ମ୍ୟାଡାମ ସେ ଯେତିକି ପଢିବ ପଢିବ ମତେ ସମୟ ହଉନି। ମାନେ ମା ମାନେ ଏମିତି କୁହନ୍ତି।
ହଁ ମୁଁ ବି ଦେଖିଛି କାହିଁକି ନା ମୁଁ ଯୋଉ ପିଲାଙ୍କୁ ଟଉସନ କରିବାକୁ ଯାଏ। ମାନେ ଏବେ ଗୋଟେ ପିଲା ତ ଭଲ ପଢୁଛି ମାନେ ଆଗରୁ ଯୋଉ ଯାଉଥିଲି ପିଲାଙ୍କୁ କରିବା ପାଇଁ ସେମାନଙ୍କୁ ମୁଁ କହିବି କି ଆପ ଆପଣ ଟିକେ ଘରେ ଦେଖି ମାନେ ମୁଁ ଯୋଉ ଘରକୁ କରିବା ପାଇଁ ଦଉଛି ଯୋଉ ପାଠ କିମ୍ବା ଘୁଷିବାକୁ ଦଉଛି ଆପଣ ଯଦି ସେଇଟା ଟିକେ ଦେଖିଦେବେ। ତାହେଲେ, ପିଲା ସେଇଟା ମନେ ରଖିଦବ ତାକୁ ମୁଁ ଆଉ କିଛି ନୂଆ ପଢେଇ ପାରିବି, କିମ୍ବା ସେ ସେଇଟା ବୁଝି ପାରିବ। ଯଦି ମୁଁ ମୁଁ ହିଁ ସେଇଟାକୁ ପଢେଇବି, ତତେ ସେ ଅ ଭୁଲି ଯାଉଚି ନା ସବୁ କିନ୍ତୁ, ମା ମାନେ କୁହନ୍ତି କି ଆମକୁ ସମୟ ହୋଉନି, ବେଳେ ବେଳେ କୁହନ୍ତି କି, ପିଲା ଆମକୁ ମାନୁନି। ଏମିତି ବି କୁହନ୍ତି। ହେଁ ତ ପି
କଣ?
ହଁ। କିନ୍ତୁ, ମତ୍ ତ ଏବେ ତ ମୋର କିଛି ମାନେ ନାହିଁ କାମ, ମୁଁଏଇ ଟିଉସନ୍ କରୁଛି ବେଳେ ବେଳେ, ମାନେ ଗୋଟେ ଦିଟା ପିଲାଙ୍କୁ କରେ ଆଉ
ହଁ ଗାର୍ଡିଆନ୍ ମାନେ ଟିକିଏ ସଚେତନ ହବା ଦରକାର, ଏଇ ସବୁ କ୍ଷେତ୍ରରେ, ପିଲାମାନେ ଯେହେତୁ ହଉ ହଉ କଣ ଛୋଟ ପିଲା, ସେମାନଙ୍କର ପଢିବା ପ୍ରତି ଏତେ ଆଗ୍ରହ ନଥାଏ। ସାଧାରଣତଃ ନଥାଏ, ଛୋଟବେଳେ ସେମାନେ ଟିକିଏ ଖେଳକୁଦ ପ୍ରତି ବେଶୀ ଆଗ୍ରହ ଥାଏ। ତ କିନ୍ତୁ, ସେଇଠି ଗାର୍ଡିଆନ୍ ମାନେ ଯେତେବେଳେ ଛାଡି ଦିଅନ୍ତି ନା ତାଙ୍କର କଣ ମାଇଣ୍ଡରେ ଥାଏ, ଘରେ ତ ପାଠ ଦେଖିବାକୁ କେହି ନାହାନ୍ତି। ପିଲା ଏମିତି କି ସ୍କୁଲ ବି ଆସନ୍ତିନି। ସବୁ
ହଁ ବହୁତ ପିଲା ମାନେ ତାପରେ, ସେମା କିଛି ଅ ବାପା ମା ଅଛନ୍ତି ମାନେ ନିଜେ ପଢୁ ନପଢେଇ ପଢଉ ନଥିବେ ତ ଠିକ ଅଛି। ସ୍କୁଲ ଯିବା ପାଇଁ ବି ଯଦି ପିଲାମାନେ ମନା କରିଦେଲେ, ତାହେଲେ ସେମାନଙ୍କ ଉପରେ ଜୋର ଦେବେନି କି, ସ୍କୁଲ ଯା। ଅ ପ୍ରତିଦିନ ସେଟା ବି ଜୋର ଦେବେନି, ତ ପିଲାମାନଙ୍କର ବେଳେ ବେଳେ ଆଁ ଯିବେ ଇଚ୍ଛା ନହେଲେ ଯିବେନି, ବାପା ମା ମାନେ ଏତେ ଜୋର ବି ଦିଅନ୍ତିନି। ତ ରେଗୁଲାର ଯଦି ଯୋଉ ଗୋଟେ ପିଲା ସ୍କୁଲ ଆସିବ, ଧ୍ୟାନର ସହ ଶୁଣିବ, ସେଥିରେବି ସେ କିଛି ମନେ ରଖିପାରିବ। କିନ୍ତୁ ପିଲାମାନେ ପ୍ରତିଦିନ ସ୍କୁଲ ବି ଯାଉନାହାନ୍ତି।
ହୁଁ ଆମର
ଆମର ସରକାର ସ୍କୁଲରେ ଯୋଉ ଦଣ୍ଡ ଦବା ପ୍ରଥାଟି ଆଉ ନାହିଁ, ତ, ପିଲାମାନେ ଆଉ ଡରୁବି ନାହାନ୍ତି।
ପିଲାଙ୍କର ଡର ବୋଲି ଗୋଟେ ଜିନିଷ ରହିଲାଣିିନା ଶିକ୍ଷକ ମାନଙ୍କ ପ୍ରତି। ନାଁ, ବାପା ମାଙ୍କ ପ୍ରତି, ବାପା ମା ତ କିଛି କହୁ ହି ନାହାନ୍ତି।
ହଁ ଏବେ ଏବେ ଆମ ପିଢି, ଆମ ପିଢିର ଉ ପର ପିଢି ଯୋଉମାନେ, ଯୋଉମାନେ ଏବେ ଛୋଟ ଛୋଟ ପିଲା, ତାଙ୍କ ବାପା ମା ମାନେ ତାଙ୍କୁ ଗାଳି କରୁନାହାନ୍ତି। ମାରୁନାହାନ୍ତି। ମାନେ ତା କେବଳ ବୁଝଉଛନ୍ତି। ଆଉ ଉ ଯୋଉଟା କି ପିଲାମାନେେ ବୁଝୁନାହାନ୍ତି। ଆଉ ଯେହେତୁ ଛୋଟ ପିଲାମାନେ, ସେମାନେ ଗାଳି ଖାଇଲେ ମାଡ ଖାଇଲେ ହିଁ କିଛି, ଅ ମାନେ ମନେ ରଖିବେ କି ଶିଖିବେ କି ବୁଝିବେ। କିନ୍ତୁ ବାପାମାମାନଙ୍କୁ ଲାଗୁଛି କି ଗାଳିମାଡ ଦବାଟା ଭୁଲ, ସେମାନେ ଜୋର ଦୋଉନାହାନ୍ତି। ଉଁ, ଯାହା ଦ୍ଵାରା ପିଲା ଭଲ ବାଟକୁତ ଯାଉନାହାନ୍ତି, ଓଲଟା ଖରାପ ବାଟକୁ ଯାଉଛନ୍ତି ଜିଦିଆ ହୋଉଛନ୍ତି, ଆଉ କଥାବି ମାନୁନାହାନ୍ତି, ଏସବୁ ହଉଛି ଆଉ।
କଣ କି ଏବେ କଣ ନା ବାପାମାମାନେ ଏଇଟା ଦେଖୁଛନ୍ତି, ପିଲା ଜିଦ୍ କରୁଛି ଯଦି ତାଙ୍କର ସବୁ ଜିଦକୁ ଯେମିତି ସେମାନେ ପୂର୍ଣ୍ଣ କରିପାରିବେ। ଯାହା ମାଗୁଛନ୍ତି ତାଙ୍କୁ ଆଣିକି ଦେଇପାରିବେ, ଆମ ପିଲା ବେଳେ ଆମକୁ କିଛି ଗୋଟେ ଜିନିଷ ମାଗିବାକୁ ବି ଘରେ ଡର ଲାଗୁଥିଲା କି କାଳେ ଏଇ ଜିନିଷଟା ମାଗିଲେ ଆଗ ମାଡ ବା ବାଜିଯିବନି ତ।
ହଁ ମତେତ ଏବେବି ଡର ଲାଗେ‌।
ହଁ
କି, ମାନେ ବହୁତ ଦରକାରୀ ଥିଲେ ମୁଁ ସେଟା କୁହେ।
ହୁଁ। ହୁଁ - କିଛି ପିଲା ଏମିନ୍ତି ଅଛନ୍ତି ସେମାନେ
ନେବେ ତ ପିଲାମାନେ ହଁ।
ହଁ। ଫୋନ୍ ସହିତ ପ୍ରାୟତଃ ଏବେ ପିଲାମାନେ କନେକ୍ଟେଡ୍ ନା ସେମାନେ ବେଶୀ ଫୋନ୍ ଦେ ଖିବାରେ ସମୟ କାଟୁଛନ୍ତି।
ବହୁତ୍, ସେ ଖେଳ ହଉ ୟୁଟ୍ୟୁବ ରେ ସେ ଯୋଉ ରିଲ୍ସ। କୋଲ ସ୍କୋଲ କଣ ସ୍କେଲ କରିବା ହଉ ସେ ଯାହାବି ହଉ, ସେ କିନ୍ତୁ
ତାପରେ ଆଉ ଗୋଟେ କଥା ହେଲା କି ପିଲାମାନଙ୍କର ଏଇ ଯୋଉ ଫୋନ ଦେଖିବା ଅଭ୍ୟାସ ଟି ବାପା ମା ମାନେ ହିଁ ଅଧିକ କରାଉଛନ୍ତି, କାହିଁକି ନା ପିଲା ନ ଖାଇଲେ ତାକୁ ଫୋନ ଧରେଇ ଦଉଛନ୍ତି। ପିଲା ପିଲା ଜିଦି କଲେ ଫୋନ୍‌ ଧରେଇ ଦଉଛନ୍ତି ତ ଯାହା ଦ୍ଵାରା ପିଲା ଛୋଟ ଛୋଟ ବେଳୁ ହିଁ ମାନେ ଫୋନ୍‌ ସହିତ ଅଭ୍ୟସ୍ତ ହେଇଯାଉଛି ଆଉ ଫୋନ୍‌ ଟେ ନହଲା ବେଳକୁ ଅ ସିଏ ଜିିଦି ଧରୁଛି, ଆଉ ବାପା ମା ମାନେ ବାହାରକୁ ପିଲାଙ୍କୁ ଖେଳିବା ପାଇଁ ଛାଡୁନାହାନ୍ତି ଘର ଭିତରେ ବସେଇକି ରଖୁଛନ୍ତି। ଘର ଭିତରେ ଫୋନ ଚଇତ ହିଁ ତାକୁ ଅଭ୍ୟସ୍ତ କରିଦଉଛନ୍ତି ଯାହା ଦ୍ଵାରା ପିଲା ଫୋନ ହିଁ ଫୋନ ସହିତ ହିଁ ରହିଯାଉଛି। ଇଣ୍ଟରନେଟ୍ ଦୁନିଆରେ ହିଁ ବେଶୀ ବେଶି ରହୁଛି।
ହଁ ସେମା ସେମାନେ ଗୋଟେ ସମାଜ ସହିତ ଠିକ୍ ସେ ଖାପ୍ ଖୁଇ ଚଳି ପାରୁ ନାହାନ୍ତି, ବାହାର ପିଲାଙ୍କ ସହିତ ମିଶି ପାରୁନାହାନ୍ତି, ଯେତିକି ସମୟ ସେ ବାହାରେ ଖେଳ କୁଦ କଲେ ଅନ୍ୟ ପିଲାଙ୍କ ସହିତ ମିଶିଲେ। ମାନେ, ସେମାନଙ୍କରତ ଗୋଟେ କ୍ରି କ୍ରିଟିକାଲ ଥିଙ୍କ ଙ୍କି ଯୋଉଟା ଥାଏ ସେମାନଙ୍କର ସେଇ ଜିନିଷ ଟା ବି ଡେଭଲପ ହେଇପାରୁନି, କାହିଁକି ନା ସେ ଏବେ ବି କଣ ଫୋନ ରେ ଯେହେତୁ ସବୁ ଆଭେଲେବୁଲ ହେଇଯାଉଛି ସେମାନେ କଣ ନା ଯୋଉ କୋଶ୍ଚିନ ର ଆନ୍ସର ଆସୁନି ସାଙ୍ଗେ ସାଙ୍ଗେ ୟୁଟ୍ୟୁବ ରେ ସର୍ଚ୍ଚ କରିଦେଲେ। ତ ସେମାନେ ଭାବୁନାହାନ୍ତି କି ନାଇଁ ଆନ୍ସର ଟା କଣ ହବ, ତାଙ୍କ ପାଖ ରେ ଯେହେତୁ ସଫ୍ଟକଟ ଆଭେଲେବୁ ରହୁଛି ସିଏ ସାଙ୍ଗେ ସାଙ୍ଗେ ଆଉ କଷ୍ଟ କରି ଭାବିବାକୁ ଭାବ ଇଚ୍ଛା କରୁନାହାନ୍ତି। ସାଙ୍ଗେ ସାଙ୍ଗେ ଦେଖି ଦେଉଛନ୍ତି।
ହଁ ସେମାନେ ନିଜର ମାନେ ବୁଦ୍ଧି, ନିଜ ବୁଦ୍ଧିକୁୁ ଖର୍ଚ୍ଚ କରୁନାହାନ୍ତି କିମ୍ବା ନିଜ ମୁଣ୍ଡରେ ଜୋର ଦଉନାହାନ୍ତି। କି ଆମେ ନିଜେ ଚେଷ୍ଟା କରିବା। ହା ଏହାର ଉତ୍ତର ବାହାର କରିବା ପାଇଁ କିମ୍ବା ବୁଝିବା ପାଇଁ ସେମାନେ କେବ ଳ ହୋମୱାର୍କ କରିକି ନେଇକି ଦେଖେଇବା ଉପରେ ଜୋର ଦେଇକି ଯେମିତି ବି ହଉ କରିକି ନେଇକି ଦେଇ ଦେଉଚନ୍ତି।
ହୁଁ।
ଆଉ ବୁଝୁ ବିି ନାହାନ୍ତି।
ଏବେ ତ ଏଇଟା ଗୋଟେ ବହୁତ ବଡ ସମସ୍ୟା କହିବାକୁ ଗଲେ। ଆଁ ଶିକ୍ଷା କ୍ଷେତ୍ରରେ
ହଁ। ତାପରେ ଏବେ ଆଉ ଗୋଟେ କଥା ବି ଅ ନେଇକି ଯୋଉ ଆମ ସର ସରକାର ପାଠ ପଢାଟାକୁ ବହୁତ ମାନେ ଅ ବହୁତ ସହଜ କରିଦଉଚନ୍ତି। ଆ ଆପଣ ଦେଖୁଥିବେ ଏବେ ଏବେ ଏବେ ଯୋଉ ନୂଆ ଆ ପିଲାଙ୍କର ବହି ବାହାରିଛି, ସେ କେତେ ବଦଳିକି ମାନେ କେତେ ସହଜ କରିଦେଇଛନ୍ତି। ମାନେ ପିଲାମାନେ ଅ ଦଉ ହିଁ ନାହାନ୍ତି ମାନେ ଏତେ ପିଲାମାନଙ୍କୁ କଷ୍ଟ କରିବାକୁ ପଡୁନି।
ହୁଁ। ପିଲାଙ୍କୁ କଷ୍ଟ କରିବାକୁ ବେଶୀ ପଡୁନି। ବହି ମାନେ ଏକଦମ ସହଜ ତାପରେ ଇଂଲିଶ ଆମର ଆମର କଣ ଏବେ ଉଁ ତ କହିବାକୁ ଗଲେ ଯଦି ଆମେ କୋଉ ବି କମ୍ପିଟେଟିଭ ଆ ଏକଜାମ ଦଉଛେ କି? ଯାହାବି ହଉ, ଯୋଉ ବି ଆମେ ପ୍ଲାଟଫର୍ମକୁ ଯାଉଛେ ସେଠି ଇଂଲିଶ ନିହାତି ଆବଶ୍ୟକ।
ହଁ।
ଆମର ସ ତୃତୀୟ ଶ୍ରେଣୀରୁ ଇଂଲିଶ ଆରମ୍ଭ ହଉଛି ପିଲାଙ୍କର। ପିଲା ତୃତୀୟ ଶ୍ରେଣୀରେ କେବଳ ରାଇମସ ଏଇ ସବୁ ଗୁଡା ଜାଣିବେ। ଚତୁର୍ଥ ଶ୍ରେଣୀକୁୁ ସେମାନେ ଏ ବି ସି ଡି ଶିଖିବେ। ତ ସେମାନେ ଇଂଲିଶ ସହିତ ଏତେ ଆକ୍ୱେଣ୍ଟେଡ ହେଇପାରୁନାହାନ୍ତି। ଗମେଣ୍ଟ ସ୍କୁଲ କଥା କହୁଚି। ସରକାରୀ ସ୍କୁ ସ୍କୁଲ ଗୁଡାରେ ଏଇଆ ହିଁ ହଉଛି। କି ସେମାନଙ୍କୁ କଣ
ଥୁଲୁ।
ହୁଁ।
ତୃତୀୟ ଶ୍ରଣୀରେ ମାନେ ମୁଁ ଯେତେବେଳେ ତୃତୀୟରେ ପଢୁଥିଲି, ସେତେବେଳେ ଆମର ଯୋଉ ଇଂଲିଶ ବହିଟି ଥିଲା ସେତେବେଳେ ସେଥିରେ ଷ୍ଟୋରି ରହୁଥିଲା, ପୋଏମ ରହୁଥିଲା। କୋଶଚିନ, ଆନ୍ସର କରିବା ପାଇଁ ରହୁଥିଲା। ଯାହା ଦ୍ଵାରା କି ଆମେ ଜାଣୁଥିଲୁ ଆଉ ଆମକୁ କରିବାକୁ ହିଁ ପଡୁଥିଲା। ତ ଆମକୁ ଶିଖିବାକୁ ପଡୁଥିଲା। କିନ୍ତୁ ପିଲାଙ୍କୁ ଏବେ ସେ ସବୁ ଆଉ କରିବାକୁ ପଡୁନି। ମାନେ ଷଷ୍ଠ, ସପ୍ତମ ଶ୍ରେଣୀ ପିଲାଙ୍କର ବି ମୁଁ ଏବେ ବହି ଦେଖ ଦେଖୁଛି ତାଙ୍କର ବହୁତ ସହଜ ପୋଏମ ଆଉ ବହୁତ ସହଜ କୋଶଚିନ ଅଛି। ତ ଯେତେବେଳେ ଅଷ୍ଟମ, ନବମରେ ପିଲାଙ୍କ ଉପରେ ବହୁତ ଇଂଲିଶ ଉପରେ ପ୍ରେସର ପକା ହଉଛି ସେତେବେଳେ ପିଲମାନେ କିଛି ବୁଝି ପାରୁନାହାନ୍ତି। କାହିଁକିନା ଷ୍ଟା ଷ୍ଟାଟିଙ୍ଗ ରୁ ହିଁ ସେମାନେ ଅ ଶିଖୁନାହାନ୍ତି।
ସେଇଟା ତ ବହୁତ ବଡ ଅସୁବିଧା ହଉଛି।
ତାପରେ ପିଲାମାନଙ୍କୁ ଇଂଲିଶ ବହୁତ କଷ୍ଟ ଲାଗୁଛି। ଆଉ ଓ, ଓ ଦଶମରେ ଯେତେବେଳେ ସେମାନେ ହାୟର ଷ୍ଟଡି କରୁଛନ୍ତି ଇଂଲିଶ ରେ କୌଣସି ଜିନିଷ ଥିଲେ ବୁଝିପାରୁନାହାନ୍ତି। କୌଣସି ଅପିସିଆଲ୍ କାମ ହେଲେ କରିପାରୁନାହାନ୍ତି ବହୁତ ଏଥିରେ ହିଁ ବହୁତ ଅସୁବିଧା ହଉଛି। ଏଇ ଏଟା ହିଁ ଅସୁବିଧା ଯୋଉଟା କି ବୁଝି ମାନେ ସରକାରଙ୍କୁ ଏଇଟା ବଦଳେଇବା କଥା। କି ଇଂଲିଶ ଯେହେ କିନ୍ତୁ ଇଂଲିସ ଆମ ଶ୍ରେଣୀକୁ ଯଦି ଦେଇଛନ୍ତି ତ ଇଂଲିଶ ଉପରେ ଟିକେ ପ୍ରାୟୋରିଟି ହବା କଥା। ଯଦି ଇଂଲିଶ କୋଉଥିରେ ଆ ମାନେ ବ୍ୟବହାର ହଉନଥାନ୍ତା। ତାହେଲେ ଇଂଲିଶ ଉପରେ ଏତେ ପ୍ରାୟୋରିଟି ନ ଦେଇଥିଲେ ଚଳିଥାନ୍ତା। କିନ୍ତୁ ଏବେ ତ ସବୁ ଜିନିଷରେ ଇଂଲିଶଟା ଦର ଦରକାର ହଉଛି ନା, ତ ଇଂଲିଶ ବି ପିଲାଙ୍କୁ ଶିଖେଇବା ଉପରେ ଟିକେ ଅଧିକ ଗୁରୁତ୍ଵ ଦବା କଥା।
ହୁଁ ହୁଁ। ଆଚ୍ଛା, ହଉ ମ୍ୟାଡ଼ାମ ମୁଁ ଏବେ ରଖୁଛି।
ଠିକ୍ ଅଛି।